ଭାଇ କଁ କରୁଥୁଲେ ଆପଣ?
ଭାଇ ଟିକେ ଛାତ ଓପୋରୋକୁ ଯାଉଚି ଆଉ।
ଓହୋ ଆପଣଙ୍କ ସେଠି ବଷା ହୋଉଛି?
ନାଇଁ ନାଇଁ ଭାଇ ବର୍ଷା ତ କମି ଯାଇଚି।
ହଁ ପା ଏଇ ଚାରି ପାଞ୍ଚ ଦିନ ହେଲା ବୋହୁତ ଜୋରେ ବଷା ହୋଉଥୁଲା କଁ କରିବେ ଏବେ ଆଜିଟା କିନ୍ତୁ ବଷାଟା ହେଇନି।
ହୁଁ।
ଓହୋ ଆଉ ଆଜି ଆପଣ କଁ ଖିଆ ପିଆ କଲେ?
ଆଜି ଆମର ହେଇଥିଲା ଭାତ ଡାଲି ଆଉ ଆଳୁ ପୋଟୋଳୋ କଷା ଆଉ ସାଲାଡ଼।
ଆଉ ବଢିଆ ଖାଇବା ଆପଣ ଆଜି ଖାଇଛନ୍ତି ରବିବାର ତ ଭୋଜି ହେଲା ଆଉ।
ହଁ ହଁ ଆପଣ କଁ ଖାଇଛନ୍ତି ଭାଇ?
ମୋରୋ ତ ଆଜି ଭାତ, ଚିକେନ୍, ସାଲାଡ଼ ହେଇଥିଲା ଖାଇଥିଲି ଆଉ।
ଅଁହଁ ଆପଣଙ୍କର ତ ଅଲଗା ଭୁଜି ଆଉ।
ହଁ ଆଉ ଆପଣ କୁଆଡ଼େ ଏବେ ବୁଲିବାକୁ ଯାଇନାହାନ୍ତି?
ନାଇଁ ଭାଇ କୁଆଡ଼େ ତ ବୁଲିବାକୁ ଯାଇନି। କଲେଜ୍ ହେରିକା ରହିଯାଉଛି ନା
ହଁ ବର୍ଷା ପାଗରେ କଁ ବୁଲିବା ପାଇଁ କୁଆଡ଼େ ଯିବେ ସାଙ୍ଗ କାଦୁଅ ଯୁଆଡ଼େ ଗଲେ କାଦୁଅ ମାଦୁଅ ହେଇଥିବ ସବୁଆଡ଼େ।
ହଁ ଭାଇ।
ମୁଁ ପା ଏଇ କିଛି ଦିନ ପୂର୍ବେରେ ଏ ପଟେ ଯାଇଥିଲି ଆସିଲା ବେଳକୁ ବଷା ହେଲା ଯେ ପୁରା ଟୋଟାଲ ଓଦା ହେଇଗଲି।
ଓହୋ।
ଆଉ ଆପଣଙ୍କର ଦେହ କେବେ କେମିତି ଅଛି?
ହଁ ଭାଇ ଦେହ ପା ଭଲ ଅଛି ସବୁ।
ଆଉ ଆପଣ ରୋହୁଛନ୍ତି କୋଉ ହଁ ମୋ ଦେହତ ଭଲ ଅଛି ଆପଣ ରୋହୁଛନ୍ତି କୋଉ ପଟେ?
ମୁଁ ଆମର ଭୁବନେଶ୍ୱର। ଭୁବନେଶ୍ଵରର କଳ୍ପନା ଜାଣିଚନ୍ତି? ହଁ ଭାଇ କଳ୍ପନାରେ ରହୁଛି।
ମୁଁ ତ ସେଇ ଭୁବନେଶ୍ୱରର କଳ୍ପନା ଯେଉଁ ବର ଗଡ ବ୍ରିଟ କଲୋନି।
ହଁ ଭାଇ।
ହଁ ମୁଁ ସେଇଠି ରହୁଛି ବା ଆପଣ ବୋଧେ ବିଜେପି ରେ ପଢୁଛନ୍ତି ନା କଣ ମୁଁ ବୋଧେ ଜାଣିଥିଲି ଆପଣଙ୍କୁ ନା କଣ।
ନା ନା ବିଜେପିରେ ପଢଡୁନଥିଲି ବିଜେପି ପାଖରେ ପଢୁଥିଲି ଏ ଯୋଉ। ଏସ୍ ଆର୍ ଏ ମ୍ୟାଥମେଟିକ୍ସ ଜାଣିଛନ୍ତି ହଁ ସେଇଠି କୋଚିଂ ନିଏ।
ଓହୋ ମୁଁ ବା ସେଇ ଆଗକୁ ସେ ପାଢ଼ୀ ଟ୍ୟୁଟୋରିଆଲ ନାଇଁ ସେଇଠି ମୁଁ କୋ
ହଁ ଓ ହୋ ହଁ ହଁ।
ଆଜ୍ଞା ମୁଁ ସେୟଆ କହିଲି ଆପଣଙ୍କୁ ଚିହ୍ନିଲା ଭଳିଆ ଲାଗିଲା ସେଥିପାଇଁ ମୁଁ ଆପଣଙ୍କୁ କଲ୍ କଲି।
ତାହେଲେ ମତେ ଜାଣିଥିବେ ବୋଧେ‌।
ଆଜ୍ଞା ମୁଁ ସେଇଥିପାଇଁ କହିଲି ବୋଧେ ଜାଣିଛି ଆପଣକୁ ସେଥିପାଇଁ ମୁଁ କହିଲି କି ଦେଖିଛିି ବି ବହୁତ ଥର। ମନେପଡ଼ିଲାନି ତ ସେଥିପାଇ ମୁଁ ଦେଖେ ଭାଇଙ୍କୁ କଲ୍ କରିକି ଦେଖିଆ।
ଓହୋ ହଁ ନାଇଁ ମୁଁ ଆମର। ଯୋଉ ସେଇ ବାଟେ ବି ଆପଣ ଯୋଉ ବ୍ରହ୍ମେଶ୍ଵର ଅଛି।
ଆଜ୍ଞା।
ହଁ ବ୍ରହ୍ମେଶ୍ଵର ସେଇଠି କି ଜିମ ବି ଯଏ।
ଆଜ୍ଞା। ଓ ହୋ ବ୍ରହ୍ମେଶ୍ୱର ମୁଁ ଯାଉଥିଲି ଜିମ୍ ଯାଉଥିଲି ଉଁ ସାଇ ମନ୍ଦିର ଯୋଉ ଫିଜିକ୍ସ ଜିମ୍ ଅଛି।
ହୁଁ ହୁଁ ହୁଁ।
ହଁ ମୁଁ ସେଇଠିକି ଯାଉଥିଲି ବ୍ରହ୍ମେଶ୍ୱର ବି ଯାଇଥିଲି କିନ୍ତୁ ଦିଇ ତିନି ଦିନ ଯାଇକି ପଳେଇ ଆସିଥିଲି।
କାହିଁକି ଭଲ ଲାଗିଲାନି।
ନା ମୋ କଣ କଇଲ ଏତେ ସାଙ୍ଗ ଫାଙ୍ଗ ଏତେ କେଇ ନଥିଲେ ଏତିକି ଅଧିକ ସାଙ୍ଗ ଯାଉଥିଲେ ତ ମୁଁ ସେପଟକୁ ପଳେଇ ଯାଇଥିଲି ଆଉ।
କିନ୍ତୁ ଜିମ ର ଯୋଉଠି ସାଙ୍ଗ ଅଧିକ ନଥିବେ ସେଇଠି ଖେଳିବ ଭଲରେ ଖେଳିହବ।
ହଁ ଏଇଟା ତ ସତ କଥା କହିଲ କାହିଁକି ନା କହିଲ ସାଙ୍ଗମାନେ ହେଲେ ଏତେ ଭଲସେ ଖେଳି ହବନି। କଥାବାର୍ତ୍ତା ଗପରେ ଗପରେ ରହିଯିବ।
ମୋର ସାଙ୍ଗ ମାନ ଆମେ ମିଶିକି ଗୋଟେ ଜିମ୍ ଯାଉଥିଲୁ ତ ଆମେ ମାନେ। ମାନେ ପାଞ୍ଚଟାରୁ ଯିବୁ ନଅଟାରେ ଆସିବୁ।
ପାଞ୍ଚଟା ନୁହେଁ ଚାରି ଘଣ୍ଟା ଏତେ ସମୟ ରହନ୍ତିି।
ହଁ ସିଏ ପା କଥାବାର୍ତ୍ତା ସିଏ ଗପୁଥିବ ସିଏ ମାରୁୁଥିବ ସିଏ ହସୁଥିବ। ସିଏ କହୁଥିବ ଏଇାକୁ ଠିକ କରେ ସେଇଟାକୁ ଠିକ। କରେ କେମିତି ହେଇକି ନଅଟା ସାଢେ ନଅଟା ବେଳେ ବେଳେ ଦଶଟା ବି ହେଇଯାଏ।
ଏତେ ଡେରି ତ ହେଲେ ତ ଆଉ ସମୟ ହିଁ ହବନି ନା ଭଲସେ ଖେଳି ବି ହବନି।
ହଁ ସେଇଥି ପାଇଁ ମୁଁ ବା ଚେଞ୍ଜ କରିଦେଲି ସେମାନେ ତାଙ୍କର ଅଲଗା ଯାଉଛନ୍ତି। ଆମର ବ୍ରହ୍ମେଶ୍ଵରେ ଜିଆର୍ ଫିଟନେସ୍ ଯୋଉ ନାହିଁ।
ହଁ ହଁ ଜାଣିଛି ସେ ଜାଗା ଟା।
ହଁ ସେଇ ଜାଗାରେ ଟିକେ ଭାଇା ଘରିକା ସବୁ ତ ଚିହ୍ନା ଥିଲେ ଏଁ। ସେଇଠି ସେଇଠିକି ଯାଉଛି ଏବେ ଆଉ।
ହଁ ଭଲ ଏଇ ଯେ ସାଙ୍ଗମାନଙ୍କ ସହିତ ରହିଗଲେ ତ ଯୋଉମାନେ ଭଲସେ ଖେଳିଲେ ଭଲ ଭାବ ସେ ଖେଳି ହବ।
ହେ ହଁ।
ସେୟାଆଉ ଏବେ ଆ କଣ କହୁଥିଲେ।
ହଁ ମୁଁ କହିଲି ସେଇଟା ବି ଭଲଟା ତ ଆପଣଙ୍କୁ ବି ଯଦି। ସେମିତି ଖେଳି ପାରିବେନି ନା ଠିକ ତ ଭାଇ। ଚେଞ୍ଜ କରିଦିଅନ୍ତୁ ସେଇ ପଇସା ଦେବେ କାହିଁକି। ଯଦି ଆମେ ଭଲରେ ନ ଖେଳିବା ସାଙ୍ଗ ମାନଙ୍କ ସହ ରହିବା। ଟା ଭଲ କିନ୍ତୁ ଟିକେ ଭ ଏଇ ଜିନିଷଟାରେ ଟିକେ ନାକୁ ଆଉ।
ସେଇୟା ମୁଁ ତ ଏ ପରୀକ୍ଷା ପାଇଁ ତ ବନ୍ଦ ବାନ୍ଦ କରିଦେଇଥିଲି ଏ ଆଉ କେବେ ଫୁଣି ଥରେ ଷ୍ଟାର୍ଟ କରିବି ଦେ କିବା ଯଦି ଭଲ ଲାଗିଲା ସେ ପଟେ ଯିବି ଆଉ।
ହୁଁ ହ ହଉ ମତେ କହିବେ ଆଉ।
ହଁ ଆପଣଙ୍କୁ ଜଣେଇବି ଆଉ ଆପଣ ଆଗକୁ କେବେ କଣ କରିବେ ବୋଲି ଭାବିଛନ୍ତି।
ମୁଁ କମ୍ପିଟେଟିଭ ପାଇଁ ପ୍ରିପେୟାର କରିବି ବୋଲି ଭାବିଛି ଆଉ ଆପଣ।
ମୁଁ ତ ଏଇ ବିଟେକ୍ ସିଏ ସି ପାଇଁ ପକେଇଚି। କିଟ୍ ରେ ପକେଇଚି ଆଉ ଆଇଟରେ ପକେଇଥିଲି। ଆଇ ଟି ଆର ଟା ଆସିଯାଇଛି କିନ୍ତୁ ମୁଁ ଆଇ ଟିଆରରେ କରିବା ପାଇଁ ଚାହୁଁନି କିଟ୍ ଟା ଆସିଗଲେ ଭଲ ହୁଅନ୍ତା।
ହଁ କିଟ୍ ଆସିଲ କିଟ୍ ନହଲେ ଡାଇରେକ୍ଟ ଯାଇକି ଆଡମିସନ କରିଦଉନାହାନ୍ତି।
ଡାଇରେକ୍ଟ ଆଡ଼ମିସନ୍ ପା ସିଏ କଣ କହୁଛନ୍ତି କହିଲ ଚାରିଲକ୍ଷରୁ ପାଞ୍ଚ ଲକ୍ଷ ସେପଟେ ନେଇଯିବେ ୟାଠୁ ଭଲ ଏକ୍ଜାମରେ କ୍ଲିୟର ହେଇଯିବ।
ଓହୋ ହଁ ହଁ ସେଇଆ ଠିକ୍। ମୋ ସାଙ୍ଗ ଟା କଣ କଲା ନା ଡିପ୍ଲୋମା କରୁଥିଲା। କିଟ୍ ରେ ସେ ସିଧା ଯାଇକି ଆଡମିସନ କଲା।
ହଁ ଆ ଆଡମିସନ୍ ଡାଇରେକ୍ଟ ହେଇନଥିବ ସେପଟେ ଇଏ ଦଉଛି ବିଟେକ୍ ସିଟ୍ ପାଇଁ ସେମାନେ ବୋହୁତ ଅଧିକ ନେଇଯାଉଛନ୍ତି ସେଇ ପଟେ।
ଓ ହଁ ହଁ ବିଟେକ୍ ବି ଆ ମୋ ସାଙ୍ଗ ମୋ ସାଙ୍ଗଟା ବି ସେ ଡିପ୍ ଆପଣ ଡିପ୍ଲୋମା କରୁଥିଲେ ବୋଧେ।
ନାାଇଁ ନାଇଁ ମୋର ଏବେ ଟୁଏଲ୍ଭ ସିରିଲା ଏବେ ମୁଁ ଇଏ ବିଟେକ୍ କରିବି।
ଏବେ ଟୁୱେଲ୍ଭ ସରିଲା।
ହଁ ଏବେ ଏଇଥରେ ଏଇ ବର୍ଷ ଟୁଏଲ୍ଭ ସରିଲା ମୋର ଏବେ।
ଅ ହଁ ଏଇ ବର୍ଷ ତାହେଲେ କେତେ ରହିଲା ତାହେଲେ।
ମୋର ସେଭେଣ୍ଟି ଏଇଟ୍ ପରସେଣ୍ଟ ରହିଲା। ଆଜ୍ଞା ସେ ସେଭେଣ୍ଟି ଏଇଟ୍ ପର୍ସେଣ୍ଟ ରହିଲା ତ ମୁଁ ଭାବୁଛି ଏବେ ସେ ବିଟେକ୍ ସିଏସ୍ ସି କରିବି ବୋଲି ଭାବୁଚି। ଆପଣ କୋଉ କମ୍ପିଟେଟିଭ୍ ଏକ୍ଜାମ ଦେବେ ବୋଲି ଭାବିଛନ୍ତି।
ମୁଁ ତ ସବୁ ଆମର ରହିଲା ଯାହା ସବୁଗୁଡ଼ା ପାଇଁ ପ୍ରିପେୟାର କରୁଚି ଆଉ।
ଓହୋ ଆପଣ ତାହେଲ୍ ସବୁଉଡା ପାଇଁ ପ୍ରିପ୍ୟାର
ହଁ ସେ ସେଣ୍ଟ୍ରାଲ ଉପରେ ଆମର ତ ରହିଲା ଆମର ରେଲୱେ ଆରଆଇ। କି ଯାହାବି ପୋଲିସ ଫୋଲିସ ଆର୍ମି ହେରିକ ସବୁ ଯାହା ତ ରହିବ ନା ସେଣ୍ଟ୍ରାଲ ଉପରେ। ଏସ୍ ସି।
ହଁ ହଁ ଆପଣ କଣ ମାନେ କୋଉ ଉପରେ ଆମର କିଛି ଫ୍ୟୁଚର ଭାବିଛନ୍ତି ମାନେ କଣ ଗୋଟେ ମାନେ ଗୋଲ ଭାବୁଛନ୍ତି।
ଗୋଲ ତ ସେମିତି କମ୍ପିଟେଟିଭ ପାଇଁ ଅଛି। ମେନ୍ କରି ଆର୍ମି ରେ ଅଛି ଆଉ।
ଓହୋ ଭଲ ବି କହିବାକୁ ଗଲେ ଆର୍ମିରେ ଭାଇ ଭାଗ୍ୟ ମାନେ କେତେ ଲକି ଲୋକ ପାଆନ୍ତି।
ହୁଁ।
ଯାହା ହଉ ଆପଣ ଆର୍ମି କୁ ଇଏ ଦେଉଛନ୍ତି କେଟେ ଲୋକ କରନ୍ତିନି ବି ଡରିଯାଆନ୍ତି ଆପଣ ସେତିକି ଦେଉଛନ୍ତି ସେଇଟା ବହୁତ ବଡ଼ କଥା।
ନାଇଁ ନାଇଁ ଡରିବ କଣ ଆସିଛ ତ ଦିନେ ଯିବ ତ ଦିନେ ତ କରିବନି କାହିଁ।
ଆଜ୍ଞା ସେଇ ତ ହେଲା ମେନ୍ କଥା ସେତିକି ଖାଲି ଗୋଟେ ମାଇଣ୍ଡ ସେଟ୍ ରହିଲେ ଆଉ କିଛି ଦରକାର ହିଁ ନାହିଁ।
ଠିକ ଅଛି ନା ନା ଆସୁଛ ଯେମିତି ଟିକେ ନାକୁ ଭଲରେ ଗଲା ବସିକି ତାଙ୍କର ଯୋଉ ଓ ଇଏ ଟା ଘୁରରେଇକି ଯୋଉ ନେବେ ପତାକା ଜାତୀୟ ପତାକା ଟା।
ଆଜ୍ଞା ସେଇଟା ବୋହୁତ ସମ୍ମାନର କଥା କି ଭାଇ ଦେଶ ପାଇଁ ତମେ ଇଏ କରୁଚ। ଏତ ବଡ଼ କଥା।
ଦୌଉଡ଼ା ଦଉଡ଼ି। ରନିଂ ପାଇଁ ଯାଉଛି ଆମର ବିଜେପି। ହଁ ବିଜେ ଫିଲ୍ଡ ରେ ଯାଉଛି ରନିଂ ଏବେ ଟିକେ ବର୍ଷା ପାଇଁ ତ ବନ୍ଦ ହେଇଯାଇଛି।
ଆଜ୍ଞା।
ଆ ଆଗକୁ ଆଉ।
ହଁ ନିଶ୍ଚୟ ଭଲ ବି ଦୌଡ଼ିଆ କାହିଁକିନା ଏବେ ଯୋଉ ଭଳିଆ ହଉଛି ସମସ୍ତଙ୍କ ଇଏ କେତେ ପିଲା ତ ଏଇ ରୋଗ ଫୋଗରେ ମାନେ ଅସୁବିଧା ହଉଚି କେତେ ଜଣଙ୍କ ଚାଲିଆ ବାଲିଆ ସବୁ ଭୁଲି ଗଲେଣି। ମୁଁ ଗୋଟେ ସାଙ୍ଗ ସେ ଆସିକି ନବେ କେଜି ହେଲାଣି ସିଏ ଗୋଟେ ତାକୁ କହିଲି ଜିମ୍ ଯିବା ପାଇଁ ସେତିକି ସେ ବୁଝୁନି।
ହୁଁ।
ସିଏ ସେ ରାଜଧାନୀରେ କରିଥିଲା ଇଞ୍ଜିନିୟରିଂ କରିଥିଲା ଏବେ ତ ଲାଗିଛି ପ୍ଲେସମେଣ୍ଟା ଲାଗିବ ବୋଲି ବସିଛି ମୋ ଠୁ ଦିଇ ବର୍ଷ ବଡ଼ ହେବ। ସିଏ ତା ପ୍ଲେସମେଣ୍ଟଟା ଆସିନି ଆସିବ ଆଉ। ଆଜ୍ଞା ଆଜ୍ଞା ରାଜଧାନୀ ଇଞ୍ଜିନିୟରିଂ ଏବେ କରୁଛନ୍ତି।
ହୁଁ ହୁଁ ହୁଁ ନା ନା ରାଜଧାନୀରେ ମୋର ବହୁତ ସାଙ୍ଗ କରୁଛନ୍ତି।
ହଁ। ଜାଣିଥିବ ଯଦି ଆପଣ ସେ ପିଲାକୁ ମୁଁ ଦେଖିବି ଆପଣ ପିଲା ବୋଧେ ଜାଣିଥିବେ ସେ ପିଲାଟାକୁ ଆପଣ।
ଓହୋ ନା ଟା କହୁନାହାନ୍ତି କଣ?
ତା ମନୋରଞ୍ଜନ ପୃଷ୍ଟି ତାଙ୍କ ନାଁ।
ମନୋରଞ୍ଜନ ପୃଷ୍ଟି ତାହେଲେ ଜାଣିପାରିବିନି ଏତେ ଠିକ୍ ସେ। ସିଏ ଆପଣଙ୍କ ଇଏରେ ନା ଆପଣଙ୍କଠୁ ବଡ଼?
ନା ସେ ମୋ ଠୁ ଦି ବର୍ଷ ବଡ଼ ହେବେ ମାନେ ମୋର ବଡ଼ ଭାଇ ଭଳିଆ ହେବେ ଆଉ ଏକ ବ୍ୟାଚ ଥିଲୁ ମୋ ବାଇର ଆଉ।
ଓହୋ ହଁ ହଁ। କାହିଁକି ନା ମୁଁ ତ ଆପଣଙ୍କ ଠୁ ତମର ତ ଏବେ ସଇଲା ମୁଁ ତ ମୋର ଦି ବର୍ଷ ବଡ଼ ହେବି ଆଉ।
ଓହୋ ବ ଆପଣ ସିନେମା ଲାଗୁଥିଲା ବି ଆପଣ ସିନର ମୋ ବୋଧେ ଦିଦି ମୋ ଯା ଦି ପଢ଼ୁଥିଲା ମାନେ ବିଜେପିରେ।
ଆ ହା କଣ ନା କଣ ସାଇନ୍ସ ରେ?
ଆଜ୍ଞା ସାଇନ୍ସ ରେ ରୂପାଲି ବେହେରା ଆପଣ ଜାଣିଥିବେ ବୋଧେ।
ଓ ହୋ ରୂପାଲି ବେହେରା ନାଁଇ ଏତେ ମୁଁ ଜାଣିନି ତ। କାହିଁକି ନା ମୁଁ ଇର୍ଷାରେ ଇଏରେ ଯେତିକି ପିଲା ପଢୁଥିଲେ ସେତିକି ପିଲାଙ୍କୁ ଆଉ ଟି କିଏ ଯାହା ଯେମିତି ମୋର ସାଙ୍ଗ ଯାହା ବିଜେପି ରେ ପଢୁଥିଲେ ସେତିକି ପିଲଙ୍କୁ ହିଁ ଜାଣିଛି।
ଓହୋ ସେୟା ଏ ସାର୍ ମୁଁ ସେଇ ପାରି ଟୁଟି ନେଉଥିଲି ମୋ ସାଙ୍ଗମାନେ କେତେ ଜଣ ଅଛନ୍ତି ଏ ସାର୍ ନେଉଥିଲେ। ଟ୍ୟୁସନ୍ ହେଉଥିଲେ ମୋ ସାଙ୍ଗମାନେ ବି କେତେ ଜଣ ଅଛନ୍ତି।
ଓହୋ ଏବେ ବହୁତ ପିଲା ହେଇଗଲେଣି ନା ତାପରେ ଆମେ ଟିକେ ଏସାର୍ ଯାଇନୁ।
ହଁ ଏବେ ତ ପିଲା ସମସ୍ତେ ହେଲେଣି ଏବେ ତ ପ୍ଲସ୍ ଥ୍ରି ପାଇଁ ବି ବାହାରିଛି ଏବେ ବାହାରିବ କେତେ ଚାରି ପାଞ୍ଚ ଦିନ ପରେ। ପ୍ଲସ ଥ୍ରି ପା ବାହାରିବ ସେକେଣ୍ଡ ପେଜ୍ ବିଏ।
ହୁଁ ହୁଁ ହୁଁ।
ସେଇଆ ପା ମୋର ବି କମ୍ପିଟଟିଭ ଏକ୍ଜାମ ଦେବାର ଅଛି ସେ ଜେଇ ଦେବି ଏର୍ଷ ଯେଇଟା ଦେଇପାରିଲିନି ଆର ବର୍ଷ ଯେଇଟା ଦେବି ଏବେ।
ଓ ଜେଇଇ ପାଇଁ ପ୍ରୀପାର କରୁଛନ୍ତି?
ହଁ ଜେଇଇ ସତ ଏମାନେ ଜେଇଇ ଥ୍ରୁରେ ଯଦି ଭଲ କଲେଜ ମାନେ କିଟ୍ ବି ଜେଇଇ ଥ୍ରୁ ରେ ବି ନଉଛି ନା। ତ ସେଇଠୁ ଯଦି ହେଇଗଲେ ଭଲ ହୁଅନ୍ତା।
ଓହୋ ତାହେଲେ ପ୍ରିପେୟାର କରନ୍ତୁ ସବୁକିଛି ପାଇଁ ହଁ ନାଇଁ ନାଇଁ ସେଭେଣ୍ଟି ଏଇଟ ଥିଲା ନା ତ ସେତିକିରୁ ତ ମାନେ ପଢ଼ାଉପରେ ଟିକେ ନାଗୁ ଟଚ୍ ରଖ ଯେମିତି ଏବେ ଟିକେ ଆଉ ଟିକେ ଭଲରେ ଲାଗିଯାଅ। କ୍ଲିଅର ହେଇଯିବ।
ଆଜ୍ଞା ସେଇଟା ହେଲା କଥା କି ଟିକେ ଇଏ ଟିକେ ଇଏ ହେଲେ ଯେଇଟା ଭଲ ସେ ହୋଇଯାଆନ୍ତା ତାହେଲେ ଆଉ ଟେନସନ୍ ହୁଅଥାନ୍ତି ଥରେ ଆଡ଼ମିସନ୍ ହେଇଗଲେ ଆଉ ଇଏ ନାଇଁ
ଓ ହ ମୋର ବି ସେଆ ମୋର ତମେ ଫା ଫାଷ୍ଟ ଇୟର ଟା ଭଲରେ ପଢିଛ ଟି?
ହଁ ଫାଷ୍ଟ ଇୟର ଟା ମୋ ଭଲରେ ଯାଇଥିଲା ସେକେଣ୍ଡ ଏଳକୁ ଜଣ୍ଡିସ୍ ହେଇଯାଇଥିଲା ବୋଲି ସେ ଅସୁବିଧା ହେଇଗଲା।
ଓହୋ। ହଁ ନାଇଁ ମୋର କଣ ମୋର ଫାଷ୍ଟ ଇୟର ଟା ମୁଁ ଟେନ୍ଥ ରୁ ଯାଇଥିଲି ଟେନ୍ଥ ରୁ ଫାଷ୍ଟ ଇଅର୍ ଟା ମୁଁ ଯୋଉ କଲି ଫାଷ୍ଟ ଇଅର୍ ଟା ମୋର ଟିକେ ମୁଁ ଅଧିକ କିଛି ଜାଣିିନଥିଲି ହେଲା। ତ ମୁଁ ଫାଷ୍ଟ ଇଅର ଟା ପୁରା ହାଲକାରେ ନେଇଗଲି ଆମ ସାର୍ ବି ଜଣେ କହିଥିଲେ ଟେନଥ ର। ସେ କହିଁଲେ କି ନର୍ମାଲି ପଢ଼ ସେଭେନଣ୍ଟୀ ପରସେଣ୍ଟ ଫୋନ୍ ଦେଖ ଟ୍ବେଣ୍ଟି ଆଉ ଥାର୍ଟି ପରସେଣ୍ଟ ଯାହା ଯେମିତି ପଢ଼ାପଢ଼ି କରୁଛ କର।
ହଁ ତ ମୁଁ ବହୁତ ହାଲକା ରେ ନେଇଯାଇଥିଲି ତ ମୁଁ ଭାବିଥିଲି ନୀଟ ଜେଇଇ ଟିକେ ଦେବି ବୋଲି ଯେ ହେଲେ ପୁଣି ଥରେ ପଛକୁ ଆସି କିଏ ଦବ ଆଉ।
ହଉ ହଉ ଠିକ୍ ଅଛି ଭାଇ ମୁଁ ଏବେ ଆଉ ଯେବେ ଫ୍ରି ହେଲେ ଆପଣଙ୍କୁ କଲ୍ କରି ଜଣେଇବି ଆଉ।
ହୁଁ ହୁଁ ହୁଁ ହଉ ଆଉ।